ହ୍ୟାଲୋ ହଁ ନମସ୍କାର ଆଜ୍ଞା।
ନମସ୍କାର ନମସ୍କାର।
ଆଜ୍ଞା ହଁ ଆପଣ ବର୍ତ୍ତମାନ କଣ କରୁଥିଲେ?
ନାଇଁ ଏବେ ବସିଚି। ଆପଣ କଣ କରୁଛନ୍ତି?
ହଁ ମୁଁ ବର୍ତ୍ତମାନ ମହାବିଦ୍ୟାଳୟକୁ ଆସିଥିଲି। ଆମର କଲେଜକୁ। ଆଜ୍ଞା ହଁ ହଁ ଆପଣକୁ ହଁ ମୁଁ ବି ଏ ସି କରୁଚି ପ୍ଲସ୍ ଥ୍ରି।
ଆଜ୍ଞା।
ଆ-ଆପଣ କଣ ପଢ଼ୁଛନ୍ତି?
ଆମର ଏବେ ଜଷ୍ଟ ଦଶମ କମ୍ପ୍ଲିଟ।
ଦଶମ ଟେନ୍ ଥ କମ୍ପଲିଟ୍ ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଚ୍ଛା ଯୁକ୍ତ ଯୁକ୍ତ ଦୁଇ ରେ କୋଉଠି ଆଡମିସନ କରି
ନା ଆମେ ଡିପ୍ଲୋମା କରିବୁ।
ଆଚ୍ଛା ଆପଣ ଡିପ୍ଲୋମା କରିବେ କୋଉଠୀ ଡିପ୍ଲୋମା କରିବା କିଛି ଭାବି
ବୋସ୍
ଆଚ୍ଛା ଆଚ୍ଛା ବୋସ୍ ଆଉ କଣ ଆପଣ ଦିନଟା କେମିତି ଅଛି?
ଆଜ୍ଞା ଭଲ ଅଛି। ଆପଣ ଦେହ ଭଲ ଅଛନ୍ତି?
ହଁ ମୋ ଦିନ ଟା ବହୁତ ଭଲ ଅଛି। ଆପଣ ତ
ଆଜ୍ଞା?
ଆପଣଙ୍କ ଦେହ କେମିତି ଅଛି?
ମୋ ଦେହ ତ ଭଲ ଅଛି। ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ହଁ ମୋ ଦେହ ବି ଦେହ ଭଲ ଅଛି। ଆଉ ଆପଣ କଣ ସକାଳୁ କଣ ଖାଇଥିଲେ?
ସକାଳୁ ରୁଟି, ଭଜା। ଆପଣ?
ଆଚ୍ଛା ମୁଁ ବାହାରେ ବା କ
ଅ
ଆଚ୍ଛା ହଁ ଆଉ ଆପଣ ହଁ। ମୁଁ ମର୍ଷୀ କଲେଜରେ ପଡୁଚି।
ଓହୋ।
ହଁ ଆପଣଙ୍କର ଆପଣ କୋଉଠି ଯ ସ୍କୁଲ ଟା କୋଉଠି ସାରିଚନ୍ତି?
ଉଁ ନା ପାରାଦ୍ଵୀପ ରେ।
ଆଚ୍ଛା ପାରଦ୍ଵୀପ ଆପଣ ରହୁଚନ୍ତି କୋଉଠି?
ପାରାଦ୍ଵୀପ।
ଆଚ୍ଛା ବର୍ତ୍ତମାନ ବି ପାରାଦ୍ଵୀପ ଅଛନ୍ତି। ଆପଣ ଗାଁ ଟା କୋଉଠି?
ପାରାଦ୍ଵୀପ ଗଣ୍ଡିକିପୁର।
ଦେଓ ଆଚ୍ଛା ସବୁ ପାରାଦ୍ଵୀପ ଆଚ୍ଛା ଆଉ ବର୍ତ୍ତମାନ ସେ ଡିପ୍ଲୋମା ବି ସେ ପାରାଦ୍ଵୀପ ରେ ବୁ କରିବୁ
ନା ନା ଉଁ କଟକରେ କଟକରେ।
ଆଚ୍ଛା ଆଚ୍ଛା କଟକରେ ଆପଣଙ୍କର ଏମିତି କୋଉ ସାଙ୍ଗ ଏଠି ଅଛନ୍ତି କି?
ଆପଣ ଜାଗା ଟା ନା ଜାଣିବାକୁ ପଡ଼ିବ।
ହଁ ମୁଁ ଏଇ ଯୋଉ ବ୍ରହ୍ମେଶ୍ୱର ପାଣ୍ଡା ଯାଆନ୍ତି ଏଇ ଯଉ ରବି ଟକି କଳ୍ପନା
କଟକ ରେ
ନା ନା ଭୁବନେଶ୍ୱରରେ
ଭୁବନେଶ୍ୱର
ହଁ ମୁଁ ଭବନ ସେ
ନା ଜାଣିନି।
ଆଚ୍ଛା ଠିକ୍ ଅଛି ଆପଣ କେବେ ଭୁବନେଶ୍ୱର ଆସିଲେ ଜାଣିପାରିବେ ସେଇଟା। ବ ଆମେ ସେଇ ଜାଗା ରେ ରହୁଛୁ।
ପ୍ଲସ ଟୁ ବିଜେପି କଲେଜରେ କରୁଥିଲେ?
ହଁ ମୁଁ ପ୍ଲସ ଟୁ ବିଜେପି କଲେଜ୍ ରେ କରିଛି।
ଆଜ୍ଞା ମୋ ଭାଇ ବି ସେଠି ଜଣେ କରୁଥିଲା।
ଆଛା ଆପଣଙ୍କ ଭାଇଙ୍କ ନାଁ ଯୋଉ ରଜତ?
ଆଜ୍ଞା। ଆଜ୍ଞା।
ହଁ ମୋର ଜଣେ ମିତ୍ର ବି ଆପଣଙ୍କ ସହ କାଲି କଥା ହେଇଥିଲେ ସେ ବି କହୁଥିଲେ ଯେ ମୁଁ ରଜତ ଭାଇଙ୍କ ସହ କଥା ହେଇଥିଲି।
ଆଜ୍ଞା।
ଆଚ୍ଛା ଆଚ୍ଛା। ହଁ ରଜତ ବି ମୋର ଗୋଟେ ସାଙ୍ଗ, ତାଙ୍କୁ ମୋ କଥା ପଚାରିଲେ ସେ କହିବେ। ଆଁ କଣ କହିଲେ? ହଁ ସୌଭାଗ୍ୟ ଭାଇ ହଁ। ଆଉ? ହଁ ସିଏ ବି ବୋଧେ ତାଙ୍କ ରହୁଥିଲେ, ଯୁକ୍ତ ଦୁଇଥିଲା। ବିଜେପି କଲେଜ୍ ହଁ। ଆଉ ଆପଣ କଣ ମାନେ ଫ୍ୟୁଚରରେ କଣ କରିବାର ଅଛି? ପ୍ଳାନ କଣ? ଆଚ୍ଛା, ଡିପ୍ଲୋମା କରିବେ ତାପରେ ଆଇ ଟି।
ନାଇଁ ନା ତାପରେ ବିଟେକ୍ କରିବି।
ଆଛା ସେ ବିଟେକ୍ ହଁ। ହଁ ବିଟେକ୍। ଓହୋ। ଆଉ ଆଉ ଘରେ କି ଘରେ କିଏ କିଏ ସବୁ କଣ ରହୁଛନ୍ତି?
ବାପା, ବୋଉ ମୁଁ
ଆଚ୍ଛା, ଆଚ୍ଛା, ବୁଝିଲି ଆଉ ଭାଇ
ଆଜ୍ଞା? ଆଜ୍ଞା?
ରଜତ କଣ ତମ ନିଜ ଭାଇ ନା
ନା ନା ଘର ପାଖରେ, ଆମ ଘର ଆମ ଘର ତାଙ୍କ ଘର ଲାଗିଛି।
ଓ ଆଚ୍ଛା ଆଚ୍ଛା, ପଡ଼ୋଶୀ ଭଳିଆ ଆଚ୍ଛା ବୁଝିଲି।
ଆଜ୍ଞା, ବଡ଼ବାପାଙ୍କ ପୁଅ।
ଆଚ୍ଛା ବଡବାପାଙ୍କୁ ଆଉ ଆଉ ମାନେ କଣ ଖେଳକୁଦ କଣ ଆପଣଙ୍କୁ ଭଲ ଲାଗେ ଖେଳିବାକୁ?
ଆଜ୍ଞା, ବ୍ୟାଟ୍ ବଲ।
ହଁ।
ଆପଣଙ୍କୁ ଆଜ୍ଞା?
ମତେ ସେମିତି ଯୋଉ ମାଗଣା ଅଛି ସେଇଟା ଖେଳିବାକୁ ଭଲଲାଗେ।
ଆଜ୍ଞା?
ମାଗଣା ଅଭ୍ୟୁ ଯୋଉ ଫ୍ରି ଫାୟାର।
ଓହୋ ଫ୍ରି ଫାୟର ମୁଁ ବି ତ ଖେଳେ।
ହଁ ମୁଁ ସେ ବ୍ୟାଟ୍ ଟା ରଖିଲି।
ଆପଣ କେତେ ବର୍ଷ ଧରି କେତେ ବର୍ଷ ଧରି ଖେଳି ଆସୁଛନ୍ତି ଫ୍ରି ଫାୟାର?
ମୁଁ କରୋନା ଟାଇମ ରେ ଷ୍ଟାଟ୍ କଲି। କାହିଁକିନା କରୋନା ଟାଇ ରେ ମତେ ମୋବାଇଲ ମିଳିଥିଲା ତ ସେବେଠୁ ମୁଁ ଖେଳ ଷ୍ଟାଟ୍ କରିଥିଲି। କିନ୍ତୁ ଯେହେତୁ ମୁଁ ଆଇଡ୍ ଟା ମୋର ଗେସ୍ ରେ ଲଗିନ କରିଥିଲି। ମୋର ଆଇଡ୍ ଦେଇନଥିଲା। ତ ମୋର ଏବେ ତିନିର୍ଷର ଗୋଟେ ଆଇଡି ଅଛି। ଯୋଉଟା ହବ।
ଆଜ୍ଞା। ମୋ ଆଇଡି ତ ଛଅ ବର୍ଷ ହେଇଗଲାଣି।
ଆଚ୍ଛା ଛ ବର୍ଷ ଆଚ୍ଛା। ତମେ ବି ପୁରୁଣା ପିଲା ନୁହଁ?
ଆଜ୍ଞା।
ହଁ ମୁଁ ତ ସେ କରୋନା ଟାଇମରୁ ସବୁ ମ୍ୟାକ୍ସିମମ୍ ଖେଳିବା ଷ୍ଟାର୍ଟ କରିଥିଲି। ତା ପୂର୍ବରୁ ତ ମୁଁ ଏତେ ଜାଣିନଥିଲି? ତ ମୋବାଇଲ୍ ସରିଯାଇଚି। କରୋନା ତାପରେ ଲକ୍ ଡାଉନ୍ ଏ ହିସାବରେ ଆଉ। ହଁ ଆଉ ଆପଣ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ?
ଆଜ୍ଞା, ଏ ପାରାଦ୍ବୀପ ସମୁଦ୍ର କୂଳ, ପଥର ବନ୍ଧ, ସିଆଳି। ସିଆଡେ ଯାଇଥିଲି।
ଆଚ୍ଛା, ଆଚ୍ଛା, ସେଇଠି ପାଖାପାଖି ବୁଲାବୁଲି କରିଥବ?
ଆଜ୍ଞା ଆଜ୍ଞା, ଆପଣ କୁଆଡେ ଯାଇ ନଥିଲେ?
ହଁ ମୁଁ ଆମର ସେ ଯୋଉଟା ଆପଣ ଜାଣିଥିବେ ସେ କୋଣାର୍କ।
ଆଜ୍ଞା ଆଜ୍ଞା।
ହଁ ସେଇଠି କି ଯାଇଥିଲୁ। ସେଇଠି ମୋ ମାଉସୀ ଘର ଆଉ ମାମୁଙ୍କ ଘର ବି ସେଇଠି। ସେଇଠି ଯାଇକି ଦି ତିନି ଦିନ ରହିଥିଲୁ ବୁଲାବୁଲି କରୁଥିଲୁ ସେ କୋଣାର୍କ, ରାମଚଣ୍ଡୀ। ସେ ଯୋଉ ଚନ୍ଦ୍ରଭାଗା ଏମତି କେତେ ସବୁ ଜେଗା ଅଛି ସେଇଠି ପାଖାପାଖି ବୁଲାବୁଲି କରୁଥିଲୁ ସବୁ।
ରାମଚଣ୍ଡ ରାମଚଣ୍ଡୀ ରେ ଯୋଉ ଟିମି ମାଛ ହାଡ ଅଛି ସେଇଠି।
ଆଚ୍ଛା ଆଚ୍ଛା ଓହୋ।
ତିମି ମାଛର ହାଡ଼ ନାଇଁ କି?
ଓ ବୁଝିପାରଲିନି କଣ କହିଲେ? ତିନି ମାସର
ଟିମି ଟିମି।
ହଁ ତିମି ମାଛ ହଁ ତିମି ମାଛ।
ତାର ହାଡ଼ ଅଛି।
ଆଚ୍ଛା ଆଚ୍ଛା ତ ନାଇ ମୁଁ ସେଟା ଜାଣିନି। ତାପରେ ଆମର ସେମିତି ପୁରୀ ଆସିବାର ଥିଲା ପ୍ଲାନିଂ। ମାନେ ପୁରୀ ମନ୍ଦିର ଯିବାର କିନ୍ତୁ ଟାଇମ୍ ହେଲାନି। ପଳେଇ ଆସିଲୁ। ଆଉ ଏବେ ତାଙ୍କୁ ରଥଯାତ୍ରା ଆସି ରଥଯାତ୍ରା ପୁରୀ ଆସିବାର ଅଛି କି?
ନାଇଁ ନାଇଁ।
ଆଚ୍ଛା ପୁରୀ ଆସିବାର ନାଇ ନା ହଁ ସେମିତି ତ ଇଚ୍ଛା ଛିବାର ଅଛି ବା ଦେଖାଯାଉ କଣ ହଉଚି ଗହଳି ତ ବହୁତ୍ ହଉଚି।
ଆଜ୍ଞା ଆଜି ବି ତ?
ଛି ଆଜି।
ଆଜି କଣ ଆପଣ ଜାଣିଛନ୍ତି?
ଜି ହଁ ଆଜି ଦେବସ୍ନାନ ପୂର୍ଣ୍ଣିମା।
ଆଜ୍ଞା ଆଜି ପୁରୀରେ ତ ବହୁତ ଲୋକ ହୋଇଥିବେ।
ହଁ ଆଜ ତ ପୁରୀ ରେ ବହୁତ୍ ଲୋକ ଆସିବେ ପାଣି ଗାଧୁଆ ହବ ଶହେ ଆଠଥର ଗରା। ପାଣି ଆଣିକି ପକେଇବେ ହଁ ଜାଣିଛି। ଠିକୂ ଅଛି ଚାଲୁ ଆଉ। ଆପଣଙ୍କ ବୋଧେ ଆଜି ଏବେ ବୋଧେ ଆପଣ ଏ ଏଇ ବର୍ଷ ବୋଧେ ଦଶମ ସରିଲା। ଦଶମ ସରଲା ଏବେ ବୋଧେ ଆ ଡିପ୍ଲୋମା ପାଇଁ ବୋଧେ ଚାଲଚି ଖୋଜା ଖୋଜି ଆଉ।
ଆଜ୍ଞା।
ଆଚ୍ଛା ଆଚ୍ଛା ଆଉ କଣ ମାନେ ଆପଣଙ୍କ ଆଡମିସନ ପାଇଁ ମାନେ ମାନେ କରିବେ।
ଆରେ ଆଡମିସନ ପାଇଁ ଆପ୍ଲାଏ କରିଚୁ କିନ୍ତୁ ଏପର୍ଯ୍ୟନ୍ତ ଆସିନି ଫାଷ୍ଟ୍ ସିଲେକ୍ସନ ଆସିନି ଏ ପର୍ଯ୍ୟନ୍ତ।
ଆଚ୍ଛା ଆଚ୍ଛା ଫାଷ୍ଟ ସିଲେକ୍ସନ ଆସିନି। ଓହୋ ଠିକ୍ ଅଛି। ଆଚ୍ଛା ଆଉ ଆପଣ କେତେ ଥିଲା ମାନେ ଦଶମରେ କେତେ ଥିଲା ମୁଁ ଜାଣଥିଲି।
ସେଭେନଣ୍ଟି ଟୁ।
ଆଚ୍ଛା ସେଭେଣ୍ଟି ଟୁ ବଡ଼ିଆ ଆଚ୍ଛା ଆଉ ଆଉ କଣ ଆପଣ ଆଉ କିଛି କୁହନ୍ତୁ। କଣ ସକାଳୁ କଣ ଖାଇଛନ୍ତି କଣ ଆଉ ମାନେ ଏବେ କଣ ମଧ୍ୟାହ୍ନ ଭୋଜ କଣ ଖାଇବେ।
ମଧ୍ୟାହ୍ନ ଭୋଜନେ ଭାତ ଡାଲି ଆଉ କୋବି। ପନିର ତରକାରି ଆପଣ।
ଆଛା ଆଛା ନାଇଁ ମୁଁ ତ ଏବେ ତ ବାହାରେ ଅଛି ଜଣା ନାଇ ଘରେ କଣ ହେଇଥିବ। ଘରୁ ଗଲା ପରେ ଯାହା ହେଇଥିବ ଦେଖିବା ଜଣା ଖାଇବୁ ଆଉ।
ଉଁ ହୁଁ।
ହଁ ଆଉ ଆଜିର କଣ ଦିନରେ କଣ ପ୍ଲାନ୍ ଅଛି କୁଆଡେ ବୁଲା ବୁଲି।
ନା ଆଜି ଏ ଚାରିଟା ବେଳେ ଆମେ ଯିବୁ ଖେଳିବାକୁ।
ଆଚ୍ଛା ଆଚ୍ଛା ସେଠୁ ପାଖରେ ପଡିଆ ଅଛି ସେଠ ଯାଅ ଖେଳିଆକୁ।
ଆଜ୍ଞା ଆଜ୍ଞା ବ୍ୟାଟ ବଲ ଖେଳିବାକୁ।
ଆଛା ଆଚ୍ଛା ଆଉ ଆଉ କଣ ଆଉ ହଁ ମୁଁ ସେମିତି ଆମର ଘର ବାରେ ଗୋଟେ ଗ୍ୟାସ ଫିଲ୍ଡ ଅଛି ସେଠି ଯାଇ ଖେଳେ କ୍ରିକେଟ ଖେଳେ ମ ଆଉ ଆମ ଘର ପାଖରେ ତ ବହୁତ ସାରା ମନ୍ଦିର ଅଛି ସବୁ ମାନେ ପାଖାପାଖି ଗୋଟେ କିଲୋମିଟର ଭିତ ଓଡିଶାରେ ତିନ ଚାରିଟା ପାଞ୍ଚଟା ମନ୍ଦିର ହବ ଜେମତି ଗୋଟେ ବି ଲିଙ୍ଗରାଜ ମନ୍ଦିର ଗୋଟେ ଅଛି।
ଆଜ୍ଞା ରାଜେଶ ଭାଇଙ୍କ ଘର ସେଇଠି।
ହଁ ରାଜେଶ ଭି ହଁ ସେ ଲିଙ୍ଗରାଜ ମନ୍ଦିର ଗୋଟେ ସିଏ ମାନେ ଆମ ଘରଠୁ ଗୋଟେ କିଲୋମିଟର ଭିତରେ ହବ ସେଠିପା ଆମେ ଯାହାହେଲେ ମାନେ ସନ୍ଧ୍ୟା ହେଲେ ଯାହା ହେଲେ ସେଠି ଯିବୁ ବିନ୍ଦୁସାଗର ଯ ସେଠି ବସିବୁ। ସନ୍ଧ୍ୟା ଟାଇମ ହେଲେ ଆଉ ବୁଲାବୁଲି ହବ ଆମ ହଁ ରାଜେଶ ଭ ହଁ ସିଏ ବି ସିଏ ଆମ କଲେଜରେ ପଢୁଛି। ମହର୍ଷି ରେ ଆମର କେମିଷ୍ଟ ଅନର୍ସ। କିନ୍ତୁ ତାଙ୍କର ପଟନି ଅନର୍ସ।
କି
ଆଉ କଣ। ଆଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଛ ସ ଭଲ ଅଛି। ଆଉ କେବେ ମାନେ ଭୁବନେଶ୍ୱର ଆସିଛନ୍ତି ବୁଲାବୁଲି କରିବାକୁ। ଆସଥିବେ ତ ଯାହା ହେଲେ।
ଆଜ୍ଞା ଆଜ୍ଞା।
ଭୁବନେଶ୍ୱର ଧବଳେଶ୍ଵର। ଧବେଳେଶ୍ଵର ଯାଇଛି ଲିଙ୍ଗରାଜ ମନ୍ଦିର ବି ଯାଇଛି।
ଲିଙ୍ଗରାଜ ମନ୍ଦିର ବି ଯାଇଛନ୍ତି ଆଛା ହଁ ବହୁତ ଭଲ ଆହୁରି ବଢ଼ିଆ ବଢିଆ ହେଇସାରିଲାଣି ମନେ ଲାଷ୍ଟ କେବେ ଆସିଥିଲ ଭୁବନେଶ୍ୱ
ଉନେଶ ତ ଲାଷ୍ଟ ଯାଇଥିଲି ଆଉ ଦି ତିନି ମାସ ତଳେ ଯାଇଥିଲି
ଆଛା ଏବେ ବି ହ ହଁ ଠିକ ଅଛି ଆସ ଆଉ କେବେ ଆସିଲେ ଭୁବନେଶ୍ୱର
ହଉ ହଉ ଟାଇମ ତ ହେଇଗଲାଣି ହଉ ରଖୁଛି।
ଠିକ ଅଛି ଠିକ୍ ଅଛି ହଁ ମୋର ରଖୁଛି। ପରବର୍ତ୍ତୀ ସମୟରେ କଥା ହେବି ଆଉ।
ଆଜ୍ଞା।
ଆଜ୍ଞା।